ହାଲୋ।
ହୁଁ ଶୁଭ ସଂନ୍ଧ୍ୟା।
ସୁଭସନ୍ଧ୍ୟା ଏଇଠି ଜିମ୍ ଗୋଟେ ଓପନ୍ ହେଇଛି।
ଓ ହୋ କଉଠେ।
ଏ ବାଜାଜ ସୋରୁମ୍।।
ହଉ ମୁଁ ସେଇଟା କହିଦଉଚି ତମେ ଶୁଣ ମୁଁ ଫୁଲବାଣୀକୁ ଗଲେ ମୁଁ ଇ ଇତିହାସ ହେମିତି ହିଁ କହିଦେବି ହେଲା। ତମେ ଖାଲି ଜଷ୍ଟ ମସିହା ମନେ ରଖିବ ହଉ ଯି ଯେତେଦେଖ ବିନ୍ଦୁସାର ମରିଯିବା ପରେ ଅଂ ମର୍ଯ୍ୟବଂଶର ପ୍ରତିଷ୍ଠାତା ହେଲେ ଚନ୍ଦ୍ରଗୁପ୍ତ ମର୍ଯ୍ୟ ହେଲା ଚନ୍ଦ୍ରଗୁପ୍ତ ନାଇକି ଚ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା କିଏ କହିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମରିଯିବା ବା ପରେ ଚନ୍ଦ୍ରଗୁପ୍ତ କେବେ ଦୁଇଶହ ତେସ୍ତରିରେ ମରିଗଲେ।
ହେଲା ଦୁଇଶ ତେସ ତାରେ ବିଶିରେ ମରିଗଲେ ମାନେ ଏଇଟା କଣ ପଛକୁ ପଛୁକୁ ଯିବ ବିଶି ମାନେ ପଛକୁ ପଛୁକୁ ଯିବ। ହେଲେ ଦୁଇଶହ ତେସ୍ତରୀରେ ମରି ଖ୍ରୀଷ୍ଟ ପୂର୍ବ
କି ଖ୍ରୀଷ୍ଟାବ୍ଦ ହଁ ଖ୍ରୀଷ୍ଟ ପୂର୍ବ ଖ୍ରୀଷ୍ଟ ପୂର୍ବ ମାନେ ସେ ପଛକୁ ପଛୁନୁ ନ ଆମର ଯେତିକି ସଂଖ୍ୟା ପଛକୁ ଯାଉଥିବ ଦୁଇଶହ ତେସ୍ତରୀରେ ମ ବୋଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆଉ ଖ୍ରୀଷ୍ଟ ପୂର୍ବ ଦୁଇଶହ ଅ ହଁ ତାପରେ ଦୁଇଶହତେସ୍ତରୀ ରେ ଅଶୋକ ସିଂହାସନ ଆରୋହଣ କଲେ। ମାନେ କଣ ସିଏ ସେଠାର ରାଜା ହେଲା ସେ ଚନ୍ଦ୍ରଗୁପ୍ତ ମରିଯିବା ପରେ। ଦୁଇଶହତେସ୍ତରୀ ରେ ଇଏ ରାଜା ହେଲା। ଅଶୋକ, ଅଶୋକ ରାଜା ହେଇସାରିବା ପରେ ଦୁଇଶ
ଉଁ ଦୁଇଶହଏକଷଠି ରେ ନାଇଁ କି ଦୁଇଶହଏକଷଠି ରେ କଣ ହେଲା, କଳିଙ୍ଗ ଯୁଦ୍ଧ ହେଲା। ସେତେବେଳେ ଅଶୋକ ପୁରା ରାଗି ପୁରା ଦୁଷ୍ଟ ପୁରା ଦୁଷ୍ଟ ଥିଲା। ପୁରା ଦୁଷ୍ଟ ପ୍ରକୃତିର ରାଜା ଥିଲା। ହେଲେ ସେ ଦୁଇଶହଏକଷଠି ରେ ଗୋଟେ କଳିଙ୍ଗ ଯୁଦ୍ଧ ବୋଲି ହେଲା। ଏଇ କଳିଙ୍ଗ ଯୁଦ୍ଧରେ ନାଇଁ କିି ଅଶୋକ ବ ମାନେ ଅଶୋକ ଗୋଟେ ଚଣ୍ଡାଶୋକର ଲୋକ ଥିଲା, ତାକୁ ଚଣ୍ଡାଶକ ବୋଲି କୁହାଯାଉ ତ ତାପରେ ସିଏ କଣ କି ସେ କଳିଙ୍ଗ ଯୁଦ୍ଧ ଟା ହେଲା। କଳିଙ୍ଗ ଯୁଦ୍ଧରେ ନାଇଁ କି ଏକଲକ୍ଷ ପଞ୍ଚାବନହଜାର ଲୋକ କଣ, ମରିଗଲେ। ଏକଲକ୍ଷ ପଞ୍ଚାବନହଜାର ଲୋକ ମରିଗଲେ। ଆଉ ଆଉ କେତେ ଜଣ ଗୁଡେ ବନ୍ଦୀ ହେଲେ, ଆଉ କେତେ ଜଣ ଗୁଡେ ବନ୍ଦୀ ହେଲେ। ଖାଲି ଚାରିଆଡେ ରକ୍ତର ନଦୀ ବହିଗଲା, ତ ଅଶୋକ ତାର କଣ ଅନେଶ୍ଵତ ଭାଇ କୁ ମାରିଦେଲା ଅଶୋକ, ତାର ଶହେଟା ଭାଇ ଥିଲେ ଅନେଶ୍ଵତ ଭାଇ କୁ ମାରିଦେଲା, ଆଉ ଗୋଟେ ଭାଇ କୁ ସେ ମାରିନାହିଁ। ତ ଅନେଶ୍ବତ ଭାଇକୁ ମାରି ଦେଇ ସାରିଲା ପରେ ସେ ଚଣ୍ଡାଶୋକ ରେ ପୁରା ପରିଣତ ହେଇଗଲା ଚଣ୍ଡାଶକ ବଲି। ତାପରେ ଯେତେବେଳେ କଳିଙ୍ଗ ଯୁଦ୍ଧ ହେଲା ସେଇ ଯୁଦ୍ଧରେ ଦେଖିଲା ଯେ ଚାରିଆଡେ ଖାଲି ର ରକ୍ତ ରକ୍ତ ରକ୍ତ ରକ୍ତ ପଡିଯାଇଛି। ସିଏ ସେ ରକ୍ତକୁ ଦେଖିକି ତାର ମନକୁ ପରିବର୍ତ୍ତନ କରିଦେଲା, ଏ ମା ନାଇଁ ମୁଁ ଏତେ ଭୁଲ କାମ କରୁଛି ମୁଁ ଏତେ ଜଣଙ୍କୁ ମାରୁଛି ବୋଲି ଭାବି ଭାବି ଭାବି ଭାବି ମନ୍ ମାନେ ସିଏ ପୁରା, ପୁରା ବୌଦ୍ଧ ଧର୍ମ ଗ୍ରହଣ କରିଦେଲା ସିଏ ଆଉ। ନାଇଁ ମୁଁ ଆଉ ଲୋକ ହତ୍ୟା କରିବି ନାଇଁ, କାହାକୁ ମାରିବି ନାହିଁ, କିଛି କରିବି ନାହିଁ ବୋଲି ସିଏ ପୁରା ବୌଦ୍ଧ ଧର୍ମ ଗ୍ରହଣ କରିଦେଲା। ଆଉ କରି ସା ବୌଦ୍ଧ ଧର୍ମ କରିସାରିଲା ପରେ ତାର ଦିଟା ଗୋଟେ ପୁଅ ଗୋଟେ ଝିଅ ଥିଲେ, ସଂଘମିତ୍ରା ହଉଛି ତାର ଝିଅ, ନାଇ ସୁଭଦ୍ରା ସଂଘମିତ୍ରା ହଁ ସଂଘମିତ୍ରା ତାର ଝିଅ ତାର ଝିଅକୁ ବି ସିଏ ତୀର୍ଥ ଯାତ୍ରା ପାଇଁ ପଠେଇ ଦେଲା, ତା ପୁଅକୁ ବି ପୁଅର ନାଁ ବି ମନେ ପଡୁନି ଟିକେ ପୁଅକୁ ବି ପଠେଇଦେଲା ସିଏ, ତାପରେ ସିଏ ବଉ ତ ଧର୍ମ ଗ୍ରହଣ କରିକି ବୌଦ୍ଧ ଧର୍ମ ସବୁଆଡେ ପ୍ରଚାର କରିଚାଲିଲା, ଆଉ ସିଏ ତାପରେ ସେ ଚଣ୍ଡାଶୋକ ରୁ ଧର୍ମାଶୋକ ରେ ତାପରେ ପରିଣତ ହେଲା। ଧର୍ମ ପୁରା ପୁରା ସେ ତାପରେ ଭଲ ହେଇଗଲା। ତାପରେ ସିଏ ଭଲ ଭାବରେ ମାନେ ସମସ୍ତଙ୍କୁ ବୌଦ୍ଧ ଧର୍ମ ଗ୍ରହଣ କରିବା ପାଇଁ କହିଲା ଆଉ। ସେତିକି ସେଇଟା କଳିଙ୍ଗ ଯୁଦ୍ଧ ଆଉ ଆନ୍ଦୋଳନ ଯାକ ତ ଭଲରେ ମୋର ମନେ ନାହିଁ, ମୁଁ ଆନ୍ଦୋଳନ ଯାହା ସେଇ ଟାଇମରେ ପଢିଥିଲି ଏବେ ପଢିନି କିଛି ବି କିନ୍ତୁ ୟୁ ଟ୍ୟୁବ ରୁ ମୁଁ ଥରେ ଶୁଣିକି ମୁ କହିଦେବି, ଷ୍ଟୋରି ଯାକ ସେଟା କହିଦେଲେ ମନେ ରହିଯିବ।
ସତ୍ୟ ଓକେ।
ଆଉ ସେଟା ତ ଗୋଟେ କହିଦେଲି ଷ୍ଟୋନେଜି କହିଦେଲି, ବୋଇଲେ ଷ୍ଟୋନେଜିରେ କଣ ଅଛି? ପୁରାତନ ର ପୁରା କଥା ଅଛି। ଋକ ବେଦରେ କଣ ଋକ୍ ବେଦର ଲୋକମାନେ କାହାର କାହାର କୋଉ ପଶୁର ବ୍ୟବହାର ଜାଣିନଥିଲେ କୁକୁରର ଜାଣିନଥିଲେ ହେଲା।
ହୁଁ।
କୁକୁରର ଜାଣିନଥିଲେ ଆଉ ପ୍ରଥମେ ସେମାନେ କଣ ଲୁହାର ଜିନିଷ ବ୍ୟବହାର କଲେ ଲୁହାର ଜିନିଷ ବ୍ୟବହାର କଲେ ସେ ହ ସେ ଲୋକ ମାନଙ୍କର ହଁ ଡ୍ରେନିଂ ବ୍ୟବସ୍ଥା ସବୁଠାରୁ ବହୁତ ଭଲ ଥିଲା। ସେମାନେ ଡ୍ରେନ ଦ୍ଵାରା ତାଙ୍କର ସବୁ ସବୁବେଳେ ପରିଷ୍କାର ପରିଛନ୍ନ କରି ରଖୁଥିଲେ।
ଉଁ ହୁଁ।
ହୁଁ। ଆଉ ମେଡିଆ ବିଲ୍ ର ତ କଇଲେ ମେମେଡ଼ିଆ
ତରହିଲେ ତୋ ଘରେ ଟେନ୍‌ସନ୍ ହିଷ୍କ୍ରି ବୋଇଲେ ତ ଟେନସନ୍
ହିଁ କେତେ ମଜା ଲାଗୁଚି ହିଷ୍ଟ୍ରି ଏବେ ଖାତ୍ ଖାତା ବି ନାଇଁ ନା ନହେଲେ ମୁଁ କହିଦେବି।
ମୋରେ ମନେ ରହିବ ନାହିଁ। ମତେ ପଲିଟିକାଲ ଆର୍ଟିକାଲି ବି ପଚାରିଲେ ବି ମତେ ମନେ ନାହିଁ।
ପଲିଟିକାଲ ର କଣ ଅଛି ପଲିଟିକାଲ ର ଅଛି
ଆର୍ଟିକାଲ ରା କୋଉ ଖାଲିଅଛି। ଆର୍ଟିକାଲ ଅଛି ଇଣ୍ଡିଆନ୍ କନଷ୍ଟିଟ୍ୟୁସନ ବିଫୋର ରେ ଇଡିପେଣ୍ଡେନ୍ସ ନା କଣ ଗୋଟେ ଏମିତି ଅଛି।
ହଁ ଏମିତି କଣ କଣ ମୋର ବି ମନେ ନାହିଁ ତାପରେ ଆଉ କୋଉଥିର ରହିଲା ଆଉ ରିଜାନିଙ୍ଗ ବି ତ ଅଛି ରିଜା ନିଙ୍ଗ କମ ମାର୍କ ଅଛି ଆଉ ଓଡିଆ କଥା କହ ଓଡିଆ ତ କିଛି ନହିଁ।
ଏଁ ଏଁ ରିଜନିଙ୍ଗ୍ ତ କିଛି ଏମିତି କିଛି ନାହିଁ।
ମେ ଏଠି ବି ଅଛି ସେଠି।
ମୁଁ ଦେଖିଲି ଓଡିଶା ବସ ଆହୁରି ଇଜି ଅଛି ସିଟି ଠାଣୁ।
ହଁ ତ ତାପରେ ଯୋଗ୍ରାଫିର ଜୋଗ୍ରାଫିର ଅଛି ଲଙ୍ଗେ ଟୁ ସେ ଜୋଗ୍ରାଫି ଟିକେ ଦେ ଆମେ ପଢା ଏତେ ହୋଉନି ନାଁ ସେଟା ପାଇଁ ମୋର ବି ଏ
ଲଞ୍ଜିଟିଉଡ଼, ଆର୍ଟିଚିଉଡ଼ କଣ କଣ ଏମତି।
ହଁ କଣ କଣ ଅଛି ଆଉ।
ମୁଁ ଦିଟା ଯାକ ଷ୍ଟାର୍ଟ କରଦେଇଚି ଆଉ ସେଠି ଘରେ ସବୁନସ।
ହଁ ହଉ।
ଏମିତିରେ ବି ସିଲାବସ ସେମ ସେମ ଲେଖ ଲାଗୁଚି।
ହଁ ପ୍ରାୟ ଜୋଗ୍ରାଫି ତ ସେମ୍ ଥିବ।
ହଁ ଏତେ ନର୍ମାଲି ଆଉ। ଓଡିଆ ସେମ୍, ମ୍ୟାଥ ସେମ୍।
ହଁ ସେମ୍।
ଆଉ ପଢୁନାହିଁ କହିକି ଆମଙ୍କୁ କଷ୍ଟ ଲାଗୁଚି ହେଲାନ।
ଜୋଗ୍ରାଫି ଗୋ ଜୋଗ୍ରାଫି ଜୋଗ୍ରାଫି ପଢିବ ବୋଲି ଦୁଇ ତିନି ଦିନ ଯାଇ ଜୋଗ୍ରାଫି ପଢିବ। ତାପରେ ହିଷ୍ଟ୍ରି ନାଇଁ ଜୋଗ୍ରାଫି ପଢିବ କଇଲେ ଦିନ ବେଳା ଦିନ ବେଳା ଏଇ ଜୋଗ୍ରାଫି ପଢିବ। ତାପରେ ରାତି ରାତି ଇତିହାସ ପଢିବ। ଏମତି ହେଇକି ଦିମକୁ ଯାହାବି ବୋହୁତ ଟାଇମ ଦେବାକୁ ପଡିବ ଏବେ।
ଟିକେ ରୁମ ରୁହନ୍ତୁ ସାନେ ନେ ଯାଉଛି।
ହଉ ଆଉ ଜଲ୍ଦି ଆ। ହଁ ମୁଁ କୋହୁଛି।
ସତରେ କୋଉଛୁ।
ଏବେ ବୋହୁତ ଟାଇମ ନ ଦେଇକି ପାଠ ପଢିଲେ ଏବେ ହବ ନାଇଁ କିଛି।
ଆଉ ଘରେ ସବୁ ଭଲ ଅଛନ୍ତି ତ?
ଆହା ଆଃ
ହନୀ ସ୍କୁଲ ଯାଉଚି କିଣି?
ହଁ
ଲ ହନୀ ସ୍କୁଲ ଯାଉଛି କି ନାଇଁ ତାନି ଅଙ୍ଗନବାଡି? ଯାଉଚି ନା ନାଇଁ? ଉଁ
ଆଜି
ଯାଉଚନ୍ତି ତ?
ଟିଭି ଲାଗିଚି?
ମାର୍କେଟ ଯାଉଚ ହ ହଉ।
ଉଃ
ହୁଁ
ଆଉ କଣ?
ହାଲୋ
ହୁଁ ନିଜେ ନିଜେ କଥା ହଉଥିଲେ ହନି ସ୍କୁଲ ଗଲାଣିି କି ନାଇଥାନ୍ ହଁ ହନି ସ୍କୁଲ ଗଲାଣି କି ନାଇଁ ତାନି ସ୍କୁଲ ଗଲାଣି କି ନାଇଁ କ
ସୁମିକୁ ମେସେଜ କରିଥିଲେ ଯେ ସିଏ ଏବେ ରିପ୍ଲାଏ ଦଉଛି ଚଣ୍ଡୀ। ଯମୁନା କୁ ଫୋନ କଲି ଯମୁନା ଯମୁନା ଉଠିଲେ ନାଇଁ ଲୋନି ଦିଦି କୁ ଫୋନ ଲୋନ ଦିଦି ଉଠିଲେ ନାଇଁ। ଆଉ କଣ?
ଆଉ କିଏ କି ଯାଉଚ? ଆ?
କିଏ?
କିଏ କିଏ?
ଜଣେକା? ଓହୋ ଏନ୍ତି ସାଇନ୍ସ ଟିଚର ଗୋଟେ ମିଳିବ କି ଝିଅ ପିଲା ଟେ?
ହଁ ଆଉ ଆଇସା ପାଇଁ ଆରତୀ ଦିଦି କୁ କହିଦେଇଥିଲି ଯେ ସେ ଆରତୀ ଦିଦି ହଁ ଝିଅ କଥା ହେଇଚି ସେମାନେ କହିନାହାନ୍ତି ଆଉ କହିବୁ କହୁଛନ୍ତି ଆଉ କହିନାହାନ୍ତି ମୁଁ କି ହଉ ଦିଦି ପଚାରିଦିଅ ଯେମିତି ହେଲେ ବି କହିଲି।
କଣ? ନାଇଁ ବ୍ଲୁଟୁଥ ଲଗେଇଲେ ଶୁଭା ଯାଉନି କାଢି ଦିଅ ହେଟା ମନା କର, ମନା କରାହେଇଛି ହେଟା ହେଟା ଲଗେଇକି କଥା ହବା ପାଇଁ ହେଟା ଶୁଭା ଯାଉନି ବୋଲି।
ପଶ
ହଁ। ହଉ ରଖିବି। ହେଁ ତମେ ଫୋନ କରିବ? ହଉ ହଉ, ରଖୁଚି ତାହେଲେ। କାଟ କାଟ।